ହାଲୋ। ହାଲୋ ଆପଣଙ୍କ ମୋ କଥା ଶୁଭୁଛି?
ହଁ।
ଏଇ ଆପଣଙ୍କ ପାଖରେ ବୋଧେ ଆପଣଙ୍କ ପୁଅ ଏମିତି ଚିଲଉଚି।
ହଁ ବା।
ଆଉ ଆଉ ଖାଇ ପିଆ ସଲାଣି।
ହଁ ଜଳି ଖିଆ ସଇଲାଣି।
କଣ ଖାଇଲେ ଜଳଖିଆରେ?
ପିଠା, ମିକ୍ସର, ବିସ୍କୁଟ୍।
ଓହୋ ଏତେ ସବୁ ଜିନିଷ ଖାଇ ସାଇଲେଣି ଆଉ ଚାହା ଫାହା।
ହଁ ସେ ତା ଭିତରେ ଚାହା ଆଉ।
ହଁ ମାନେ ଆପଣ କ୍ଷୀର ଚାହା ପିଅନ୍ତି ନା ନାଲି ଚାହା?
ଯେତେବେଳେ ଯାହା ମିଳେ।
ଆଉ ନାଲି ଚାହା ଟା ଆପଣ କେମିତି ବନାନ୍ତି?
ନାଲି ଟା ଟିକେ ଅଦା ପଡେ ଗୋଲମରିଚ ଟିକେ ପଡେ ତେଜପତ୍ର ଏଇଆ ଆଉ।
ଆଉ କ୍ଷୀର ଚାହା ଟା?
କ୍ଷୀର ଚାହା ଟା ବି ଟିକେ ଅଦା ପଡେ।
ଆଉ କଣ କଣ ସବୁ ପକାନ୍ତି?
ଗୋଲମର୍ଚ ପଡେ ଯୋଉ ଆମର ଗୋଲମର୍ଚ ଟା ପଡେ।
ଆ ଆପଣଙ୍କର ଗାଁ ରେ ମାନେ ଆପଣଙ୍କର ନିଜ ଘର ମାନେ ଆପଣ ଯୋଉଠି ରହୁଚନ୍ତି, ଆପଣଙ୍କ ଶାଶୁ ଘର ଅ ସେଠି ହଉଚି ଆ ମାନେ ଗାଈ ଅଛି ଆପଣଙ୍କର ନା କ୍ଷୀର ଏମିତି ନେଇକି ନ
ନା ନା। ଗାଈ ବି ଦିଏ। ସେତେବେଳେ ଗାଈ ଛାଡିଦେଲେ କିଣା ହୁଏ ବାହାରୁ ଆଉ।
ଓହୋ ବାହାରେ କିଣା ହେଲେ ଗୋଟେ ଲିଟର କେତେ ତିରିଶ ଟଙ୍କା ପଡେ?
ହୁଁ ଏବେ ବଢି ଯାଇଯି ବା।
ଓହୋ କେତେ ହେଇ ଯାଇଚି?
ସେଟା ଏବେ ବତିଶ ଟଙ୍କା ନା ପଇଁତିରିଶ ଟଙ୍କା ଏମିତି ହେଇଚି।
ଓହୋ ଏକାଥରେ ପାଞ୍ଚ ଟଙ୍କା ବଢ଼ି ଯାଇଚି?
ହୁଁ।
ଓହୋ ହ ହଁ ତାହେଲେ ମାନେ କ୍ଷୀର ମାନେ ଦିନ କୁ ବୋଧେ ଦୁଇ ଲିଟର ଖଣ୍ଡେ ଆପଣଙ୍କର ଖର୍ଚ୍ଚ ହଉଥିବ କାରଣ ଆପଣଙ୍କର ପୁଅ ପିଉଥିବ। ଆପଣ ଆପଣଙ୍କ ବଡ଼ ପୁଅ। ଓ ହ ସେଇଆା ସେଇୟା ମାନେ ଏଇ ସବୁ ମାନେ ଛୋଟ ଛୋଟ ଖର୍ଚ୍ଚ ବହୁତ ପଇସା ନେଇଯାଉଚି ମାସକ ସରିଲେ। ଆଉ ଆପଣ ଡାଲମା କେମିତି ବନାନ୍ତି?
ଡାଲମା ମାନେ ସବୁ ପରିବା ପଡେ ଆଉ। ପଡିକି ଅଦା ତେଜପତ୍ର ଆଉ ପଞ୍ଚ ଫୁଟଣ ପଡିକି ହୁଏ।
ସବୁ ପରିବା ମାନେ ଆପଣ ତା ଦେହରେ କଣ କଣ ସବୁ ପକାନ୍ତି?
କଖାରୁ ପଡ଼େ ଆଉ ଅମୃତଭଣ୍ଡା ଆଳୁ କଦଳୀ। ଆଉ ସଜନା ଛୁ ଇଁ ଆଉ ସାରୁ ଖମ୍ବଆଳୁ ଏମିତି ଆଉ।
ହଁ ମୁଁ ତ ଯେତେବେଳେ ଡାଲମା କରେ, ସେତେବେଳେ ଆଗ କଣ କରେ ନା ସବୁ ପରିବାକୁ ଆଣିକି ପନିକି ପାଖରେ ମୋର ରଖିଦିଏ। ତାପରେ କଣ କରେ ନା ଗୋଟେ ଗୋଟେ ଗୋଟେ କରି କାଟିକି ଗୋଟେ ହଉଚି ଆମର ଯୋଉ ଟବ୍ ଭଳିଆ ଥାଏ ସେଇଥିରେ ପାଣି ଭରିଥାଏ। ସେଗୁଡାକ ପାଣିରେ ପକେଇ ଦେଇକି ସାଙ୍ଗେ ସାଙ୍ଗେ ଧୋଇଦିଏ। କାରଣ କୁହନ୍ତି ନା ପରିବାକୁ କଉଚି ମାନେ ବେଶୀ ସମୟ ପାଣିରେ ବୁଡେଇକି ରଖିବା କଥା ନୁହଁ ପରିବାର ସବୁ ଭିଟାମିିନ ପଳେଇବ ସେଥିପାଇଁ ମୁଁ କଣ କରେ ନା ସାଙ୍ଗେ ସାଙ୍ଗେ ବୁଡେଇକି ସାଙ୍ଗେ ସାଙ୍ଗେ କାଢିଦିଏ। ଖାଲି ଏମିତି ମନ ବୁଝିବା ପାଇଁ କି ହଁ ପରିବାଟାକୁ ମୁଁ ଧୋଇଲି। ତାପରେ ଆପଣ ବି ସେମିତି କରନ୍ତି ନା?
ହଁ ସେମିତି ବି ହୁଏ। କେତବେଳେ ଡାଇରେକ୍ଟ ପକେଇଦିଏ ଏମତି ଆଉ।
ହଁ ତାପରେ ଏମିତି ତାପରେ ମୁଁ କଣ କରେ ନା ପ୍ରେସରରେ ଟିକେ ଅଳ୍ପ ସିଝେଇ ଦେଇକି ପ୍ରେସରରେ ଫୁଟେଇ ଦିଏ ନହେଲେ ନର୍ମାଲରେ ଫୁଟା ଆଉ ସେ ଯୋଉ ନାଡି ବି ପକାଏ। ଆଉ ଡାଲିର ଅଂଶ ଟିକେ ବେଶୀ ରଖିଥାଏ। କାଣ ଆମ ଘରେ ସମସ୍ତଙ୍କୁ ଡାଲମା ରେ ଡାଲିର ଅଂଶ ଟା ଟିକେ ବେଶୀ ଭଲ ଲାଗେ। ସେଥିପାଇଁ ମୁଁ ବେଶୀ ରଖିଥାଏ। ଆପଣ ବି ସେମିତି କରନ୍ତି?
ହୁଁ ସେମିତି ବି ହୁଏ ବହୁତ ଡାଲି ଟିକେ ପଇଲେ ଭଲ ଲାଗେ ସେଇଟା।
ହଁ ମାନେ ଡାଲ୍ ମାନେ ଖାଲି ଡାଲି ଠାରୁ ଡାଲମା ଟା ଯଦି ଥିବ ତା ସହିତ ଆମର ଭଜା ହରିକା କିଛି ଆବଶ୍ୟକ ପଡେନି। ଖାଇଲା ବେଳେ ଆମ ଘର ଲୋକଙ୍କର। ନା।
ଆମ ଘରେ ଦଳା ଟା ହେଲେ ଡାଲମା ସହିତ ଭଲ ଲାଗେ।
ହଁ ଦଳା ମାନେ ଏମିତି ପାଗ ଭଳିଆ ମାନେ ବାଇଗଣ ଆଳୁ ଏମିତି ଦଳା।
ହୁଁ।
ଆଉ ମାନେ ସେ ଯୋଉ ଭେଣ୍ଡିରେ ଆପଣ ଗୋଟେ ଦିଅ କରନ୍ତିନି ଦଳିକି ଆପଣଙ୍କ ପୁଅ ବି ଖାଏ ଭେଣ୍ଡି ଆଉ ପିଆଜ ଆଉ କଣ ସବୁ ପକେଇଥାନ୍ତି ସେଇଟା କେମିତି କରନ୍ତି?
ହୁଁ ସେଇଟା ହୋଉଛି କୋଡି ଦିଏ ଭେଣ୍ଡି କି ନହଲେ ତେଲରେ ଗଡେଇ ଦିଏ। ଆଉ ଏମିତି ଦଳିକି ରସୁଣ ଲଙ୍କା। ଟିକେ ଦଳିଦିଏ।
ଆଉ ଚୁ ଆଚ୍ଛା ଆଚ୍ଛା ଆଉ ଚୁଲିରେ ଆଳୁ ପୋଡା ଟା ଭଲ ଲାଗେନି।
ହୁଁ ହୁଁ।
ଆପଣ କରିକିଖାଆନ୍ତି ତ?
ହଁ ଘରେ ଆମର ଚୁଲି ଅଛି।
ହଁ ଭଲ ଲାଗେ ମତେ ବି ମାନେ ଆମ ସହର ଲୋକ ଏଇ ଯୋଉ ଆଳୁ ପୋଡା ଟାକୁ ବହୁତ ମିସ୍ କରନ୍ତି। ମାନେ ଯୋଉ ଜହ୍ନି ଆଳୁ ସବୁ ପୋଡିକି ପାଗ କରିକି ଖାଇବେ। ମାନେ ସେ ଆଳୁ ପୋଡାଟ ର ମାନେ କିଛି ସ୍ଵାଦ ହିଁ ଅଲଗା। ହଁ ତା ବାସ୍ନା ହିଁ ଅଲଗା ଆଉ ଯୋଉ ଗାଁ ର କ୍ଷୀର ତାର ବାସ୍ନା ବି ଗୋଟେ ଟ ଅଲଗା ପୁରା ମିଠା ମିଠା ଲାଗେ ନା ଭଲ ଲାଗେନି?
ଉଁ ହୁଁ।
ହଁ ହଁ ତାର ଘିଅର ବି ବାସ୍ନା ଅଲଗା। ଏଠି ଆମେ ଆଣିକି ହୋଉଚଛି ମୋ ମାମା ହରିକା ଆଣିକି ହୋଉଚଛି ଯୋଉ ବାହାର କ୍ଷିର ଯୋଉ ବିକ୍ରି କରୁଛନ୍ତି ସବୁ। ସିଏ ବି ସେଇ ଲିଟର ତିରିଶ ପଇଁତିରିଶ ଟଙ୍କା ନଉଛି। ଆଉ କହୁଛନ୍ତି କି ଏଗୁଡାକ ପୁରା ଗାଈ କ୍ଷୀର ବୋଲି। ମୁଁ କହିଲି ନା ଜମା ବି ହେଇନଥିବ ସେମାନେ ଏଠି ବିକୁଛନ୍ତି ଆଉ ଏଠି ଲୋକ ତ ଏତେ ଅଧିକ ସେଥିପାଇଁ ଏଠି ସେମାନେ ପାଣି ତ ନିଶ୍ଚିନ୍ତ ମିଶଉଥିବେ। ମାନେ ଯଦି ଭାଗେ ତେଲ ମାନେ କ୍ଷୀର ଥିବ ତିନି ଭାଗ ତା ଦେହରେ ହଉଛି ପାଣି ମିଶା ହୋଇଥିବ ନିଶ୍ଚିନ୍ତ। ନିଶ୍ଚିନ୍ତ ମିଶା ହେଇଥିବ। ସେଇଥିପାଇଁ ସେଟା ଯେତେବେଳେ ଆମେ ଘିଅ କରୁ କିମ୍ବା ଦହି କରୁ। ସେଇଟା ଏତେ ମାନେ ଭଲ ଲାଗେନି କିନ୍ତୁ ଗାଁ ରେ କିନ୍ତୁ ସତରେ ଭଲ ଲାଗେ। ଆପଣ ଘିଅ ବନାନ୍ତି।
ହଁ ବର ନା।
ଆଉ ଆପଣଙ୍କୁ ପୁଅ ହେରିକା ଖାଆନ୍ତି। ଘିଅ ପସନ୍ଦ କରନ୍ତି।
ହଁ ଆମର ସମସ୍ତେ ଭଲ ପାଆନ୍ତି ଘିଅ କୁ।
ହଁ ମୁଁ ସେଇୟା ହିଁ ପଚାରିଲି ମାନେ ମାନେ ଘିଅ ଟା ହେଲେ ମାନେ ଭାତରେ ନା ମତେ ନା କେମିତି ଭଲ ଲାଗେ ମୁଁ କହୁଛି ମାନେ ମୁଁ ରୁଟିରେ ବି ଘିଅ ମାରି ଖାଇରେବି ପିଠାରେ ବି ମତେ ଯୋଉ ଚକୁଳି ପିଠା ମାମା ହରିକା ବନେଇଥାନ୍ତି ସୋରିଷ ତେଲ ଟିକେ ଟିକେ ପ ପେଇକି ମାନେ ପୁରା ଦୋସା ଭଳିଆ ପତଳା କରିକି ସେମିତି ବି ମୁଁ କଣ କରେ ନା ହଉଛି ମାନେ ଖାଇଦିଏ ତା ଦେହରେ ଟିକେ ଘିଅ ହେଇଗଲେ ଖାଇଦିଏ ଆଉ ଯେତବେଳେ ମୋ ମନପସନ୍ଦର କିଛି ଏଁ ଖାଇବା ହେଇ ନଥିବ ସେତେବେଳେ ମୁଁ କଣ କରିବି ନାଁ ସେତେବେଳେ ମୁଁ କଁ କରେ ନା ଏ ଯୋଉ ମାନେ ହୁଁ ଘିଅ ଭାତରେ ଗୋଳେଇ ଦେଇକି ଅଳ୍ପ ଟିକେ ଜଷ୍ଟ ଲୁଣ ପକେଇ ଦେଇକି ସେମିତି କରିଦିଏ ଆଉ ତା ସହିତ ମାନେ ଆଳୁ ଚକଟା ହେଲା କି କଣ ହେଲା ଲଗେଇକି ଖାଇଦେଲେ ବି କି ଛି ଜଣା ପଡ଼େନି ଭଲ ଲାଗେନି ଆପଣ ଏମିତି ଖାଇଛନ୍ତି କି?
ନାଁ ମୁଁ ସେମିତି କରି ଖାଏ ନାହିଁ କେତୋଳେ ଘିଅ ଖାଲି ଆମର ଗୁରୁବାର ହେଲେ ସେଥିରେ ଘିଅ ଟିିକିଏ ପକେଇ ଦେଇକି ପିଠା ଚି ଏ ପିଠା କରାଯାଏ। ତେଲ ଖିଆ ଯାଏନାଇଁ।
ଆଚ୍ଛା ଗୁରୁବାରରେ ଆପଣ ଡ଼ାଲମାରେ ବି ମାନେ ଏମିତି ଘିଅ ପକେଇ କରନ୍ତି ନାଁ? ହଁ ହଁ ଆ ଗୁରୁବାର ତ ସେଥିପାଇଁ ମାନନ୍ତି ଆଉ ଆପଣଙ୍କୁ ପ ଖାଳ ସହିତ କଁ କଣ ଖାଇବାକୁ ଭଲ ଲାଗେ?
ପଖାଳ ସହିତ ଆଳୁ ଚକଟା, ବାଇଗଣ, ଭେଣ୍ଡି ବିଲାତି ପଡ଼ି ଚ ଦଳା ଦଳା କରୁ ଏମିତି ଆଉ।
ଓହୋ ବିଲାତି ଆପଣ କୋଉଟାକୁ କୋହୁଚନ୍ତି କହିଲେ ଟମାଟୋ?
ଟମାଟ ହଁ।
ଅହ ମାନେ ସେଇ ଆପଣଙ୍କ ଆଡ଼େ ବୋଧେ ବିଲାତିକୁ ତ ଟମାଟୋ କୁହନ୍ତି କାରଣ ମୋ ସ୍ ସାଙ୍ଗମାନେ ବି କିଛି ଜଣ ଛନ୍ତି ସିଏ ବି ବିଲାତି ବିଲାତି ଯେତବେଳେ କୁହନ୍ତି ମୁଁ ହଠାତ୍ ଏତେ ବୁଝିପାରେନି। ସେମିତି କଖାରୁକୁ ବି କୋଉଟେ କଁ କୁହନ୍ତି କହିଲେ?
ବୋଇତି କଖାରୁ।
ହଁ ବୋଇତି କଖାରୁ ନହେଲେ ବୋଇତାଳୁ ବି ଏମିତି କଁ ଗୋଟେ କୁହନ୍ତି।
ଏଠି ପ୍ରଭୁ
ଏଇଟା ବା ମୁଁ ଶୁଣିକି ମାନେ ଆଶ୍ଚର୍ଯ୍ୟ କି ଏମତି ଗୋଟେ କଣ ମାନେ ଅଲ ଗା ନାଁଟେ ଦେଇଚନ୍ତି ସବୁ ନାଁ।
ହଁ।
ଆଉ ଆପଣଙ୍କ ପୁଅ ଭଲ ଅଛି ତା ଦେହ ଭଲ ଅଛି ତ ଏବେ?
ହଁ ଭଲ ଅଛି ଯେ ଟିକେ ଆଖିଟା ମାଟିଆ ଲାଗୁଚି।
ହଁ ହଁ ସେଇଟା ଟି ଇ ବ ଡକ୍ଟରଙ୍କୁ ଆଉ ଥରେ ଦେଖେଇ ଦେଲେ ଡ଼କ୍ଟର ଯଦି କିଛି ମାନେ ମେଡ଼ିସି ଚେଞ୍ଜ୍ କରିବାର ଥିବ ଚେଞ୍ଜ୍ କଲେ ତା ଦେହରେ କଣ ଇମ୍ପ୍ରୁଭମେଣ୍ଟ୍ ହୋଉଚି ଜଣା ପଡ଼ିବ। ତାକୁ ବି ଆପଣ ପରିବା ଶାଗ ଦିଅନ୍ତି ତ ଖାଇବାକୁ?
ହଁ ହଁ ସେ ସବୁ ପ୍ରକାର ଶାଗ ବି ଖାଇବାକୁ ଭଲ ପାଏ।
ହଁ ଛୁଆମାନଙ୍କର ତ ଏଇ ଯୋଉ ଥଣ୍ଡା କୁୁରକୁରେ ଏଇଗୁଡ଼ାକ ତ ବେଶୀ ପସନ୍ଦ ଆଉ ନହେଲେ ଏତେ କିଛି ଖାଆନ୍ତିନି ଛୁଆମାନେ।
ଜାଣିନଥିଲୁ?
ନାଁ କଣ?
ଜାଣିନଥିଲୁ ତୁ? ଅଧିକ ମୁଁ ଆସି ସାରିଲା ପରେ ତୁ ସିଆଡ଼େ ଯାଇପାରିବୁନା।
ଆପଣଙ୍କୁ ମୋ କଥା ଶୁଭୁନି କି?
ହଁ, ହଁ।
ହଁ ମୁଁ କଇ ମୁଁ କହିଲି କି ହଉଚି ମାନେ ଆପଣଙ୍କର ମାନେ ଯୋଉ ପୁଅ ରହିଲା ସିଏ ତାକୁ ଆପଣ ପରିବା ପତ୍ର ଖାଇବାକୁ ଦିଅନ୍ତି?
ହଁ ହଁ ସିଏ ସବୁ ପରିବା ଖାଏ କୌଣସି ଦିରେ ସେ ବାରଣ ନାହିଁ ତାର।
ଦି ଆଚ୍ଛା ଆଚ୍ଛା ଜିଦି କରେନି ନାଁ ଖାଇବିନି ଇଏ କରିବିନି?
ନା ନା ସେମିତି କିଛି ନାହିଁ।
ଓହୋ ମୁଁ ସେଇ କଥା ପଚାରିଲି ଆଉ ତାହେଲେ ସବୁ କଥ କଥା ମାନେ ତାହେଲେ ଆପଣଙ୍କ ପୁଅ ନା ଆଉ ତାର ହ ହଁ ମୋର ଛୋଟ ଛୁଆ ଦୁଷ୍ଟ ହେଲେ ଚଳିବ ଏଇ ବର୍ସରେ ଦୁଷ୍ଟାମି କରିବନି ଆଉ କଣ କରିବି? କିନ୍ତୁ ଲୋକମାନେ ବହୁତ ଚିଡି ଯାଉଥିଲେ ତା ଉପରେ। ହଁ ଆପଣ ବି ନିଜେ ବି ଚିଡି ଯାଉଥିବେ। ଆଉ ତାଙ୍କ ବାପା ତା କେବେ ବାଡାନ୍ତି?
ନା ନା ସେ ପିଲାମକୁ ବାସନ୍ତିନି।
ହଁ ସେ ତ ବହୁତ ନିରହ ସରଳ ପିଲା ତାଙ୍କୁ ଆଉ କଣ ତାଙ୍କୁ ବଡେଇବେ ଏଇଟା ଶତ କଥା। ଆଉ ହେଉଛି ମାନେ ଥଣ୍ଡା କୁୁରକୁରେ ମ୍ୟାଗି ଏଗୁଡ଼ାକ ଆପଣଙ୍କ ବେଶୀ ଖାଉଥିବ?
ହଁ ସେଇଟା ତ ତ ସବୁ ବେଳେ କରିଦେଲେ ବି ଚଳିବ ତାର କହିଲେ।
ହଁ ସେ ପାଣି କୁ ମାନେ ଥଣ୍ଡା କୁ ପୁରା ପାଣି ଭଳିଆ ପିଉଛି।
ହଁ ହଁ
ହଉ ତାହେଲେ ଆପଣ କଣ କରିବେ ଯାଆନ୍ତୁ ମୁଁ ତାହେଲେ ବି ରଖୁଛି।
ହଉ ନ ଆ